ହ୍ୟାଲୋ।
ହଁ।
ହଁ ନମସ୍କାର।
ହଁ ନମସ୍କାର।
କଣ କରୁଛନ୍ତି?
ଏବେ ବସିଛୁ ଖାଇକି।
ଓ ହୋ। ଆଉ ଆପଣଙ୍କ ଦେହ କେମିତି ଅଛି?
ହୁଁ ଦେହ ବହୁତ ଭଲ ଅଛି ଆପଣଙ୍କର?
ହଁ ଆମେ ତ ବି ଏବେ ବସିଛୁ ବର୍ଷା ଟା ଟିକେ ପକଉଛି ଦେହ ପା କିନ୍ତୁ ସବୁ ଠିକ୍ ଠାକ୍ ଅଛି ଆଉ ଏରା ଦେହ ପାହା ବି ଟିକେ ଖରାପ ହେଇ ହେଇ ମାନେ ଆସିଲାଣି କାହିଁକି ନା ନୂଆ ପାଣି ଆଉ ଗାଧୁଆ ଗଧୁ କରିବାରେ ପିଇବାରେ ପାଣି ବି ଟିକେ ଫୁଟେଇକି ପିଇବା କଥା। ଗଳିଆ ପାଣି ଟା ହେଇଯାଇଛି ନା।
ଗୋଳେଇ ପାଣି ହେଇଯାଇଛି।
ହଁ ଆମର ତ ଏପଟେ ନଦୀ ମାନେ ନଦୀ କୂଳିଆ ଅ ଞ୍ଚଳ ନୁହେଁ ହେଲେ ନଦୀ ପୋଖରୀ ଆମର ଅଛି କୂଅ ପୋ ପୋଖରୀ ସବୁ ପ୍ରାୟ ଫୁଲ ଫୁଲ ହେଇ ଆସିଲାଣି କୁଅ ତ ପ୍ରାୟ ଫୁଲ ହେଇ ଆସିଲାଣି। ହେଲେ ନଦୀରେ ତ ମାନେ ପାଣି ବହୁତ ବହୁତ ପୁରା କୂଳ ଯାଏଁ ପଳେଇ ଆସିଲାଣି।
ହଁ ବର୍ଷ ଅଧିକ ମାତ୍ରାରେ ହଉଛି ନା ତ
ହୁଁ।
ନଦୀ ପୋଖରୀ ପୁରି ଜି ପୁରି ଯିବଣି। ଆପଣ ଯାଇଛନ୍ତି କେବେ ନଦୀ କିମ୍ବା ପୋଖରୀ କି ଗାଧୋଇ?
ହଁ ମୁଁ ତ ପ୍ରାୟ ନଦୀ କିି ଯାଇ ଗାଧେଇ ପୋଖରୀ ଟା ଯେହେତୁ ଆମର ଟିକେ ରହୁଛି ମାନେ ଗୋଟେ ସାଇଟ ରେ ଆମେ ଗୋଟେ ସାଇଟ ବୋଲେ ମାନେ ଦିଟା ସାହି ଆମକୁ ଡେଇଁକି ଯିବାକୁ ପଡୁଛି। ସେପଟେ ବି ବହୁତ ବାଟ ପୋଖରୀଟା। ତ ସେଇଥିପାଇଁ ଆମେ ନ ଦି କି ଯାଉ ହରି ଏପଟେ ମାନେ ଟିକେ ରାସ୍ତା ପଟେ ଆମକୁ ସହଜ ବାଟ। ପଡୁଚି ଆମେ ନଦୀକୁ ଯାଉ ହରି ଗାଧେଇ ସେଇଟା ଗାଧେଇ ଯାଉ ବି କେବଳ ପଞ୍ଚୁକ ଟାଇମରେ ଆଉ ଖୁଦୁରୁକୁଣି ଟାଇମରେ। ନହେଲେ ଆଉ ଆମେ କେବେ ନଦୀକୁ ଯାଉନା ଏବେ ତ ଆ ସିଗଲାଣି ଖୁଦୁରୁକୁଣୀ ଓଷା ତ ଗାଧେଇ ଯିବୁ ହେଲେ। ଟିକେ ଡର ଲାଗେ ଯିବା ବଳେ କାହିଁକି ନା ଏଇ ଯୋଉ ବର୍ଷା ହେଇଥିବ ବୋହୁତ୍ ବି ପାଣି ଥିବ। ପାଣିରେ ତ ପିଲାମାନେ ତ ପାଣି କି ଡରନ୍ତି। ହଁ ମୁଁ ଖୁଦୁରୁକୁଣୀ ଓଷା କରେ।
ଆପଣଙ୍କ ଆଡେ କେମ୍ତି କରାଯାଏ ଖୁଦୁରୁକୁଣୀ ଓଷା ଟା?
ଆମର କରାଯାଏ ଆମେ ପ୍ରଥମରୁ ମାନେ ତ ପାଞ୍ଚ ପାଳି ହୁଏ। ରବ୍ ବାର୍ କୁ ରବ୍ ବାର୍ ହେଲେ ଆମର ମାସ ଏପଟ୍ ସେପଟ୍ ଯୋଗୁ ଆମର କୋଉ ଗୋଟେ ବର୍ଷ ଚାରିପଳି ହୁଏ। ନହେନେ କୋଉ ଗୋଟେ ବର୍ଷ ତିନ୍ ‍‍ମାନେ ପାଞ୍ଚ ପଳି ହେଇଯାଏ।
ହୁଁ ତାପରେ ବି ମଝିରେ ମଝିରେ ପଡିଯାଏ କିଛି ଏମିତି କଣ୍। କୁହନ୍ତି ଶରଣ କି ଇଏ ସେମ୍ ତି କେତେ ଥାଏ ତ କ ହୁଏନି ଦି ତିନି ପାଳି ରେ ବି ପୁରଇ ଦୋଉ କେ
ହୁଁ। ନାଇଁ ଗୋଟେ ଗୋଟେ ଗାଁ ରେ ଶରଣ ପଶିଲେ ବି ମାନେ ସେମାନେ ଓଷାଟା ଯେହେତୁ ପାଞ୍ଚ ବେଳେ ସେମାନେ ପାଞ୍ଚ ଭଳି କରନ୍ତି କିନ୍ତୁ ଆମ ଆଡେ ଯୋଉ ନିୟମ ଟା ଅଛି ଶରଣ ପଶିଲେ କରନ୍ତିନି। ତ ଶୋଇିଲେ କରନ୍ତି ଆଉ
ହୁଁ। ଏଇ ବର୍ଷା ଯୋଗୁ କିଛି ପ୍ରୋବ୍ଲେମ୍ ହୋଉଥୁବ ଓସା ପାଇଁ ଖୁ ଦୁରୀକୁଣି ଓଷା ପାଇଁ କେମିତି କଣ କରନ୍ତି ଫୁଣି
ଆମର ମାନେ ଠାକୁରଙ୍କୁ ଆଣିକି ପୂଜା କରାଯାଏ। ଆମର ଗୋଟେ ଥାଏ ମାନେ ଘରେ ଆମେ ତ ଏମିତି କୋଠ ଘର କିଛି ନାହିଁ। ଆମ ସାଇରେ ଆମ ଗାଁ ରେ ଅଛି ହେଲେ ଆମ ସାଇରେ ନାହିଁ ତ ଆମେ ଏମିତି ଇ ଥାଏ ଜଣଙ୍କ ଘରେ ତାଙ୍କୁ କହିକି ସେଇ ଘରେ ଆମେ କରୁ। ଆଉ ଯାଉ ଆମେ ଠାକୁରଙ୍କୁ କିଣିବାକୁ ଯାଉ କିଣିକି ଆଣିକି ତାଙ୍କୁ ରଖୁ। ସେଇଦିନ ତ ମାନେ ବୋହୁତ୍ ଖୁସି ଲାଗେ ଯେହେତୁ ଓଷାଟା ପ୍ରଥମ କି ହବ ମାନେ ଫାଷ୍ଟ୍ ପାଳି ଟା ତ ବୋହୁତ୍ ଖୁସି ଲାଗେ। ଓଷାର ଯେହେତୁ ଗୋଟେ ବର୍ଷ ପରେ ଆସେ ତ ସାଙ୍ଗମାନେ ଏକାଠି ହୁଅନ୍ତି। ଆମେ ଫୁଲ ତୋଳିବାକୁ ଯାଉ ମିଶିକି ସାଙ୍ଗମାନେ ଫୁଲ ତୋଳିକି ଆସିକି ଠାକୁରଙ୍କ ପାଖରେ ମାଳ ତାଙ୍କର ହାରକୁ ବନେଇ ଦୋଉ ଫୁଲ ହାର। ଓ ତାପରେ ଭୋଗରାଗ ଯାହା ପୂଜା ହବା ପାଇଁ ଠାକୁରଙ୍କୁ ଗାଧୁଆ ପୂର୍ବରୁ କିଣି ଆଣିକି ରଖିଦୋଉ। ତାପରେ ନଦୀକୁ ଯାଉ ଗାଧେଇବା ପାଇଁ ନଦୀରେ ସେଠି ଗାଧୁଆ ପାଧୁଆ କରିକି ଫୁଲ ପାଣି ବି ଦିଅନ୍ତି ମାନେ ଧାନ ଗଛ ନେଇକି ସେଠି ବାଲୁକା ପୂଜା ଯୋଉଟା କୁହନ୍ତି କରନ୍ତି ଆମର ସେମିତି ହୁଏ। ତ ବାଲୁକା ପୂଜା ସାରିକି ଆମେ ପୁଣି ଘରୁକୁ ଆସୁ ଘରକୁ ଆସିକି ଘରୁ ଭୋଗ ନେ ମାନେ କୋଠ ତରଫ୍ ରୁ ତ ଭୋଗ ଆସି ଥାଏ ହେଲେ ଆମେ ନିଜ ନିଜ ଘରୁ ବି ସବୁ ଭୋଗ ନେଇକି ଯାଉ। ଆଉ ସେଠି ଗୋଟେ ନାଗି ଭୋକ ସକାଳେ ହୁଏ ଆମର ଇଆଡେ କୁହାଯାଏ। ତ ସେଇଟା ଆମର କରନ୍ତି। ସେଇଟା ପାଇକି ସମସ୍ତେ ଅରୁଆ ତ ସେଦିନ ଖାଆନ୍ତି ଉଷୁନା ଖାଆନ୍ତିନି। ତ ସେଇଟା ଆମେ କରିକି ଯାଉ ଖାଇବା ପାଇଁ ସାଙ୍ଗ ଭାତ। ପୂଜା ସାରିଲେ ସାଙ୍ଗ ଭାତ ବି ଯାଉ ଆଉ ଫିତା ବି ଦିଅନ୍ତି ଆମକୁ ଆମେ ବାନ୍ଧୁ। ତ ସାଙ୍ଗ ଭାତ ଖାଇସାରିକି ସନ୍ଧ୍ୟା ଏମିତି ହେଇଯାଏ ପୂଜା ଟିକେ ସରୁ ସରୁ ହେଇଯାଏ ଲେଟ୍ ହେଇଯାଏ ତ ଖାଇକି ଉଠୁ ଉଠୁ ଚାର୍ ଟା ହେଇଯାଏ ସାଙ୍ଗମାନେ ଆଉ
ସାଙ୍ଗ ମାନ ସାଙ୍ଗ ହେଇକି ବସି ଖାଇବାରେ ଯୋଉ ମଜା ଥାଏ ଲେଟ ହେଲେ କି ଜଣା ବି ପଡିବନି ନାଇଁ କେତେ ଲେଟ୍ ହେଲା କି କଣ କଥାବାର୍ତ୍ତାରେ ବହୁତ ଭଲ ଲାଗିଥାଏ ସାଙ୍ଗ ଟାଇମ୍ ସେ ସେ ଖୁଦୁରୁକୁଣୀ ଓଷା ହଉ ଆହୁରି ବି ଝିଅ ମାନଙ୍କର ଗୋଟେ ପର୍ବ ଅଛି। କୁମାର ପୂର୍ଣ୍ଣିମା ସେଥିରେ ବି ଯୋଉମାନେ ବହୁତୁ କୁ ଭଲ ଏଞଜୟ କରନ୍ତି ମଜା ମସ୍ତି କରନ୍ତି ତ ଝିଅମାନେ ତ ଜାଣିଥିବ ଓଷା ବାର ହେଲେ କେତେ ଖୁସି ଥାନ୍ତି।
ହଁ ଆଉ ତାପରେ ଆମର ହୋଇଯାଏ ସନ୍ଧ୍ୟା ହେଇଯାଏ। ସନ୍ଧ୍ୟା ହେଲା ପରେ ଆମେ ପୁଣି ଠାକୁରଙ୍କ ପାଖକୁ ଯାଉ ସନ୍ଧ୍ୟା ଭୋଗ ନେଇକି। ଆଉ ସେଠି ରାତିରେ ପହି ବହି ବି ବୋଲାଯାଏ। ବହି ବୋଲା ଯାଇକି ଠାକୁରଙ୍କୁ ପୁଣି ପୂଜା କରାଯାଏ ଆମର ବାହାରେ ବି ଗୋଟେ ପୂଜା ହୁଏ ଲିପିକି ମାନେ ଦାଣ୍ଡରେ ଯୋଉଟା କି ଭୋଗ ଦିଆଯାଏ।
ହଁ ମା ମଙ୍ଗଳାଙ୍କ ପୂଜା ଯେମିତି ଦାଣ୍ଡରେ ମା ମାନେ ଦେଖିବେ ଦଉଥିବେ ଦାଣ୍ଡରେ ପଣା
ହଁ ସେଇଟା ତ ମା ମଙ୍ଗଳାଙ୍କର ପୂଜା ତ ଦିଆ ଯାଏ ବହୁତ ଭଲ ଲାଗେ ସେତେବେଳେ ଆଉ ଆମର ନିଆଁ ବି ମାନେ ସଳିତା ହାତରେ ଧରିକି ନିଆଁ ଝୁଣା ଦେଇକି ତା ଚାରିପଟେ ଉପରକୁ ନିଆଁ ବି ଉଠାନ୍ତି। ମୁଁ ତ ସେମିତି ବହୁତ ଥର କରିଛି ହଁ ନା ନା ମତେ ତ ବହୁତ ଭଲ ଲାଗେ। ମୁଁ ତ ହାତରେ କରିପାରେନି ମୁଁ ଗୋଟେ ନଡ଼ିଆ ଖୋଳରେ ତା ତଳେ ମାନେ ଯୋଉ କଣା ହେଇଥିବ କୋରା ନଡିଆ ଗ ଇଏରେ ହେଇପାରିବ କୋରି ଦେଇଥିବେ ଯୋଉ ନଡିଆ ଉରା ସେ ତଳେ ସଳିତା ଦେଇକି ତା ଭିତରେ ଝୁଣା ବୁଡେଇକି ମୁଁ ବହୁତ ଉଠାଏ ମୋତେ ବହୁତୁ ଭଲ ଲାଗେବି ପିଲା ଡରନ୍ତି ହେଲେ ମୁଁ କରିଦିଏ ଆଉ ଆପଣଙ୍କୁ କରିବାକୁ ଭଲ ଲାଗେ।
ବହୁତ ବହୁତ ଶସ୍ତା ବାଲା ମୁଁ ତ ବହୁତ ଛୋଟ ରୁ ବି ବହୁତ କରିଛି। ଘରେ କୁହନ୍ତି ଏତେ ପରେ ବି ଟାଇମ ଅଛି ମତେ ହେଲେ ବହୁତ ଭଲ ଲାଗେ ଯେହେତୁ ଏ ସିଏ କରୁଛି ମାନେ ମୁଁ କରିବି ବହୁତ ଛୋଟରୁୁ ମୁଁ ସବୁ ପ୍ରକାର ଓଷା କରିଛି ଏଇ ଖୁଦୁରୁକୁୁଣି ହଉ ସେ କୁମାର ପୂର୍ଣ୍ଣିମା ହଉ ଜାଣିଛି ସେ ଗୋଟେ ନାଗ-ଚ-ଚତୁର୍ଥୀ ଥାଏ ଝିଅ ମାନର ଆହୁରି ସନ୍ତୋଷୀ ମାସ ଓଷା ଅ ଅଛି ସନ୍ତୋଷ ଓଷା ମୁଁ କରେନି ହେଲେ ଭାବୁଛି କରିବି ଆଉ ହେଲେ ପ୍ରାୟ ଓଷା ମୁଁ କରେ।
ହୁଁ ଆଉ ଏମିତି ବହୁତ ମାନେ ଘରେ ବି ମନା କରି ହୁଏନା ଉଷା ଷା ମାନେ ନକରିବାକୁ ଉଷା ତ ସବୁ ଗୋଟେ ଇଛା ଥାଏ ସେଟା କରନ୍ତି। ଛୋଟ ବେଳେ ହେଇ ଇଚ୍ଛା ଟା ଟିକେ ବଢିଯାଏ ମାନେ ଓଷା କରିବାକୁ। ଯେହେତୁ ସାଙ୍ଗମାନେ କେଉ ମାନ ଆମ ବଡ ମାନେ ଯେତେବେଳେ ଓଷା କରନ୍ତି ଏକାଠି ହୁଅନ୍ତି ତ ଦେଖିକି ଗୋଟେ ମଜା ଲାଗେ। କାମକୁ ବି କରିବାକୁ ଇଛା ହୁଏ ସବୁ।
ହୁଁ
ତମର ତ ବହୁତ ଭଲସେ ଏମିତି ଖୁଦୁକୁଣୀ ହୁଏ ସମସ୍ତେ ମିଳିମିଶି କାମ କରନ୍ତି। ଝଗଡା ତ ବି ଟିକେ ହୁଏ କାହିଁକି ନା ଯୋଉ ସାଙ୍ଗମାନେ ମିଶିଲେ ଯେ ହସ ଖେଳ ହବ। ଝଗଡା ବି ଟିକେ ହବ ତ ବହୁତ ମଜା ଲାଗେ ହଁ ନାଚ ଗୀତ ତ ଆମର ତ ବହୁତ ନା ଗୀତ ହୁଏ ଆଉ ଆମେ ମାନେ ଠାକୁରଙ୍କୁ ଯେତେବେଳେ ତାଙ୍କ ତାଙ୍କର ପାଞ୍ଚ ପାଳି ସରିଯାଏ ତାଙ୍କୁ ବିସର୍ଜନ ଦେଇକି ଯେତେବେଳେ ବି ମାନେ ପାଞ୍ଚ ପାଳି ସରିଯାଏ। ବିସର୍ଜନ ଦିଆ ହେଇ ନଥାଏ ବି ଆମେ ଗୋଟେ ନାଚ ରଖିଥାଉ ଗୋଟେ ଦିନ ପାଇଁ ଆମ ସାଇରେ ଯୋଉ ପିଲାମାନେ ଥାଆନ୍ତି ସେମାନେ ନାଚ ପ୍ରାଟିସି ବି କରନ୍ତି। ହଁ ବକ୍ସ ବି ବଜାନ୍ତି। ଟେଣ୍ଟ ବି ଟାଙ୍ଗନ୍ତି ତ ତାଙ୍କର ସରିଲା ପରେ ମାଙ୍କ ପୂଜା ସାରିକି ଆମେ ସେଠି ନାଚ ଗୀତ କରୁ ତାଙ୍କୁ ପ୍ରାଇଜି ବି ଦଉ ସେମାନେ ଖୁସି ହୁଅନ୍ତି ହଁ ହୁଏ। ଆଉ ଆପଣଙ୍କ ଆଡେ ଖୁଦୁରୁକୁଣୀ କେମିତି?
ଆମ ଆଡେ ବି ସେମିତି ଏମିତି ନାଚ ଗୀତ ଯେମିତି କହିଲେ ଆମେ ବି ବହୁତୁ ନାଚ ଗୀତ କରୁ ଆମର ଛୋଟ ଛୋଟ ପିଲା ଅଛନ୍ତି ସେମାନେ ବି ନାଚନ୍ତି ଆମେ ବି ମିଶିକି ନାଚୁ। ହଁ ତାପରେ ଏମିତି ଆମ ଆଡେ ବି ସେଇ ଖୁଦୁରୁକୁଣୀ ଆପଣ ଯେମିତି କହିଲେ ଦାଣ୍ଡ ପୂଜା କରାଯାଏ ଆମେ ବି ସେମିତି ସକାଳୁ ଥିଲୁ ସେଇ ଯୋଉ ଠାକୁରଙ୍କ ଜାଗା ଯୋଉଠି ରହିବ ତାକୁ ଲିପା ପୋଛା କରିଦେଉ ଜାଣିଥିବେ ଆମ୍ବ ତରଣୀ ଟାଙ୍ଗି ତାକୁ ପତକା ଠାକୁରଙ୍କ ପାଖରେ ପ ପତକା ହଉ ଲିଚୁ ହଉ ବେଲୁନୁ ଫେଲୁନୁ ରେ ସେ କୁ ସଜେଇ ଦଉ ଲୁଗାରେ ଜାଣିଥିବେ କୁଞ୍ଚି କୁଞ୍ଚୀ ଷ୍ଟାଇଲି କରି ସଜେ ସଜଉଛନ୍ତି ତ ଆମେ ବି ସେମିତି ନିଜେ ନିଜେ ସେମିତି ସ ଯୋଉ କାଗଜ ବି କାଟିକି ଫୁଲ ବନେଇକି ଅଠା ଦେଇକି
ଇ ଡାହି ବି ଆଣିକି ମାନେ ତା ଯୋଉ କଣ୍ଟା କଣ୍ଟା ଥାଏ ସେଥିରେ ବିଭିନ୍ନ ପ୍ରକାର ଫୁଲ ବି ସଜଉ। ବହୁତୁ ବଢିଆ ଲାଗେ।
ବଢିଆ ଲାଗେ। ତ ସେମିତି ଆମେ ବି ତାଙ୍କ ସଜାସଜି ସରିଲା ପରେ ଆମେ ଠାକୁରଙ୍କୁ ସ୍ଥାପନ କରିକି ଯାଉ ଗାଧେଇ ଗାଧେଇକି ଆସିକି ଠାକୁରଙ୍କୁ ଯେମିତି ଏ ଥାଏ ଏଇ ମାଙ୍କର ପୂଜା ଟା କେମିତି ଥାଏ ଏ ସବୁ ଯେମିତି ତାଙ୍କୁ ପା ପଞ୍ଚାମୃତ ଜଳ କରନ୍ତିନି ସେମିତି ତାମ ତା ଓ ଗାଧେଇ ଦବୁ ତାଙ୍କର ସତନ୍ତ୍ର ଯେମିତି ଦାନ୍ତ କାଠି ଘଷନ୍ତି ମା ତାଙ୍କର ସେମିତି ଥାଏ ସେ ତାଙ୍କୁ ଘଷେଇ ଦଉ ତାଙ୍କ ମୁହଁ ଖୋଲି। ତାଙ୍କୁ ଧୋଇ ଧୁଆ ଦେଇ ତାପରେ ତାଙ୍କୁ କଜଲ କାଜଲ ଫାଜଲ ଲଗେଇ ତାଙ୍କୁ ଏମିତି ଏମିତି ସବୁ ଲଗେଇକି ସଜେଇଦଉ ସିନ୍ଦୁର, ଚନ୍ଦନ ଦେଇକି ପୂଜା କରୁ ଧୂପ, ଦୀପ। ପୂଜା ସରିଲା ପରେ ସବୁ ସେଠୁ ଭୋଗ ପାଇକି ଆମେ ସାଙ୍ଗସାଥି ମିଶି ମିଶିକି ଖାଇଥାଉ ଅରୁଆ ଭାତ ଅରୁଆ ଭାତ ଅଧିକ ଭାତ, ଡାଲମା।
ଏ ମା ମଙ୍ଗଳାଙ୍କୁ ସେ ଟାଇମ୍ ରେ।
ହଁ ମୁଁ ପୂଜା କରିଚି କିଛି ପ୍ରୋବ୍ଲେମ ଯୋଗୁ କରିବି ହୁଏ ନି ତ ବେଳେ ବେଳେ କରୁ ବଡ ବଡ ଦିଦି ମାନେ ବି ଅଛନ୍ତି ସେମାନେ ବି କରନ୍ତି। ଆମେ ବହି ପଢୁ। ବହି ପଢିବା ପାଇଁ ବହୁତୁ ଭଲ ଲାଗେ ମା ମଙ୍ଗଳାଙ୍କର ହସ୍ତରେ ତ ତାପରେ ଦିନ ବେଳେ ପୂଜା ସରିଲା ପରେ ରାତିରେ ଯେତେବେଳେ ସବୁ ଏକାଠି ହଉ ରାତିରେ ହିଁ ମଜା ବହୁତୁ। ତି ଲାଗେ ବହି ପଢା ହଉ ସେ ହଁ ଦାଣ୍ଡ ପୂଜା ହଉ ପୂଜା ସରିଲେ ହିଁ ଆମର ନାଚ ଗୀତ ସେଇ ଦିନ ହିଁ ଷ୍ଟାର୍ଟ କରିଦଉ ତ ରାତି ବାରଟା ଗୋଟେ ବି ହେଇଯାଏ ଶୋଇଲା ଆଳକୁ।
ଛାଣିକି ରଖିଥାନ୍ତି ସବୁ ପକୁଡି ହଉ ମାନେ ଥା କିଛି।
ହୁଁ ସାହି ପଡିଶା ବି ସେଦିନ ଆମେ ହୋ ହାଲା। ଏତେ ନାଚ ଗୀତରେ ସାହି ପଡିଶା ବି କେହି ଶୁଅନ୍ତିନି ଆ ଆସିଛି ଦେଖନ୍ତି ବହି ପଢିଲା ବେଳେ ବି ସାହି ଲୋକ ଆସିକି। ଲୋକ ଆସିକି ଶୁଣନ୍ତି ଉଁ। ଏମତି ମଜା ମସ୍ତି କରୁ ଆଉ।
ଆପଣଙ୍କ। ଏରିଆ ରେ ବି ମାନେ ଆମ ପରିକା ବି ସେମିତି ବହୁତ ବହୁତ ଭଲରେ। ଖୁଦୁରୁକୁଣୀ ଆପଣ କରନ୍ତି ଓଷା।
ହଁ ହଁ।
ଓ ଗାଁ ର ବିଷୟରେ ଉଷା ବିଷୟରେ କହିଲେ ବହୁତ ଖୁସି ଲାଗିଲା। ଏ ଆପଣଙ୍କର। ଟିକେ ପରେ ଆପଣଙ୍କୁ କଥା ହେବି ଆପଣଙ୍କ ସହି
ହଉ ହଉ ନମସ୍କାର।